ହାଲୋ।
ହୁଁ।
ହାଲୋ, ମ୍ୟାଡ଼ାମ୍ ନମସ୍କାର।
ହାଲୋ ମ୍ୟାଡ଼ାମ୍ ଆଉ
ମ୍ୟାଡ଼ାମ୍ ନମସ୍କାର।
କେମିତି ଅଛନ୍ତି? ମୋ ମୋ ଆବାଜ ଆସୁଛି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ାମ୍। ମୋ ଆବାଜ୍ ଆସୁଚି?
ମୋ କଥା ଶୁଭା ଯାଉଚି ମ୍ୟାଡ଼ାମ୍?
ଦିଦି ଏବେ ଶୁଭିଲା।
ଆଜ୍ଞା, ମୋତେ ବି ଏବେ ଶୁଭିଲା। ଆଜ୍ଞା କଣ କରୁଛନ୍ତି?
ଆଜ୍ଞା। ଆପଣଙ୍କର ବୋଧେ ନେଟୱର୍କ ଭଲ କରି ପାଉନି ବୋଧେ।
ବଅଁନ୍ଦୀ ଅଛି ଆଉ ଉଁ ସେମିତି କି
ମାନେ ମୋ ସହିତ କଥା ହେଲେ ଏମିତି ହୁଏ ନା କଣ?
ମୁଁ ବି ସେଇଟା ହିଁ ଭାବୁଛି।
ହ୍ୟାଲୋ।
କିଣ ଆପଣଙ୍କ କ ସହିତ କଥା ହେଲେ ଏମିତି ହୁଏ।
ହ ଅଁ। କିନ୍ତୁ ମୁଁ ମାନେ ବାକିମାନଙ୍କ ସହିତ କଥା ହେଲେ ମୁଁ ବି ଭଲ। ମାନେ ଶୁଭେ ସେଟା କଲ୍ ଟା ହ୍ୟାଲୋ ହଁ ମ୍ୟାଡ଼ମ୍ ମୋ କଥା ଶୁବୁଛି ତ?
କୁହନ୍ତୁ କୁହନ୍ତୁ?
ଆଜ୍ଞା ଆଜ୍ଞା। ମୁଁ ମାନେ ଏ ବାକି ଲୋକଙ୍କ ସହିତ କଥା ହେଲେ ଶୁଭେ ମାନେ ଠିକ୍ ଶୁଭେ
ହଁ।
ଆପଣଙ୍କ ସହିତ କଥା ହେଲେ କେଜାଣି କେମିତି ଏମିତି ହଉଛି?
ଥାନକ୍ୟୁ ମୁଁ ବି ଦେଖନ୍ତୁ ମୁଁ ଟାଉନ୍ ହିଁ ଅଛି। ନେଟୱାର୍କ ର କିଛି ତ ସମସ୍ୟା ଦେଖାଯାଉନି ଏଠି।
ଆଜ୍ଞା। ମୁଁ ବି ତ ସେତି ଟାଉନରେ ହିଁ ଅଛି ଏଠି ବି ତ ନେଟୱାର୍କର କିଛି ଅସୁବିଧା ନାହିଁ ମାନେ ଠିକ୍ ଠାକ୍ ଚାଲିଛି ହଉ ଛାଡ଼ନ୍ତୁ ଏହାକୁ। ଆପଣ କଣ କରୁଛନ୍ତି?
ଖାଇ ସାରିକି ଆସୁଥିଲି ଆପଣଙ୍କ ଯୋଉ ଖାଦ୍ୟ କଣ ସରିଲାନି ନା ନାଇଁ?
ହଁ ମୁଁ ତ ଟିକେ ଭାବିଲି ଆଜି ମାନେ ମୋତେ ଟିକେ ଭଲ ଲାଗୁନଥିଲା ତ ସେଥିପାଇଁ ମୁଁ କିଛି ବନେଇ ନଥିଲି। କିଛି ବନେଇନି ମାନେ ବାହାରୁ ଗୋଟେ ଦୋକାନରେ ମାନେ ବିନା ପିଆଜ ରସୁଣର ଚାଉଳ ବରା ସେମିତି ତିଆରି କରେ। ତ ମତେ ଖାଇବା ପାଇଁ ଇଚ୍ଛା ହେଲା ସେଇଟା ତ ମୁଁ ଆଣି ପକେଇଲି ଆଣିକି ଖାଇଦେଲି ଆଉ।
ଏଇଟା ତ ଆପଣ ଠିକ୍ କରୁନାହାନ୍ତି କାହିଁକି ନା ଏବେ ସେମିତି ଗରମରେ ବି ଅଏଲି ଜିନିଷ ଖାଉଛନ୍ତି ଆଉ।
ମୁଁ ତ ମାନେ ଗୋଟେ ମାସ ହେଇଗଲା କିଛି ଖାଇନଥିଲି ବାହାର ଜିନିଷ। ଆଜି ଟିକେ ଖାଇବା ଇଚ୍ଛା ହେଲା। ଆଉ ଏବେ ମାନେ ଟିକେ ଥଣ୍ଡା ବି ଥିଲା ଆଜି ପାଗଟା ତ ସେଥିପାଇଁ ଇଚ୍ଛା ହେଲା ଖାଇ ସେ ମାନେ ଖାଇଦେସି ଟିକେ ବୋଲି ଭାବିକି ଖାଏ
ନା ଆଜି ବର୍ଷା ର କିଛି ସୂଚନା ଦିଶୁଛି? ବର୍ଷା ହବାର ସମ୍ଭାବନା ଅଛି କି କଣ?
ଏଠି ମାନେ ଏତେ ବଡ଼ ମେଘ ମେଘ ଉଠେଇଥିଲା ସକାଳୁ କିନ୍ତୁ ବର୍ଷା ହେଲାନି କିନ୍ତୁ ଯଉଁ ପାଗ ଅଛି ପାଗ ପୁରା ଥଣ୍ଡା ଥିଲା।
ଟିକେ ଭଲ ଲାଗୁଥିଲା ସେଥିପାଇଁ।
ନା ଆମର ଏପଟେ ବି କମ୍ ମେଘୁଆ ହିଁ କରିଥିଲା। ଭଲରେ ଟିକେ ଖରା ବି କରିଥିଲା ସକାଳୁ।
ଓହୋ। ସତରେକି?
ଆଉ କଣ କହୁଥିଲି କି ମ୍ୟାଡ଼ାମ ମୁଁ କହୁଥିଲି କି ଆପଣଙ୍କୁ ଆମ ଯୋଉ ନୂଆଖାଇ ଜାଣିଛନ୍ତି? ଗୋଟେ ପର୍ବ ଆମ ଏଠି। ସବୁଠାରୁ ବଡ ପର୍ବ ଏଠି ନୂଆଖାଇ।
ଆଜ୍ଞା ଆଜ୍ଞା।
ଉଁ ହୁଁ ଆପଣଙ୍କ ସେପଟେ କେମିତି କରାଯାଏ ମତେ କିଛି କହିଲେ?
ନୂଆଖାଇ?
ହଁ।
ମାନେ ନୂଆଖାଇ ଯୋଉ ପର୍ବ ଆମ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ। ତ ନୂଆଁଖାଇ ରେ ଆମେ ଯୋଉ ଆ ଧାନ ଧାନ ଯୋଉମାନେ ଚାଷ କରନ୍ତି ଚାଷୀ ଚାଷୀ ଭାଇମାନେ ଯାହା ଙ୍କର ଜମି ଥାଏ ମାନେ ଚାଷ ବିଲ ଥାଏ ସେମାନେ କଣ କର ନ୍ତିନା ନୂଆଁ ଧାନକୁ ମାନେ ଘରକୁ ଆଣିକି ଲକ୍ଷ୍ମୀ ମାତାଙ୍କ ଆଗରେ ପୂଜା କରନ୍ତି। ତାଙ୍କୁ ମାନେ ପ୍ରସାଦ ହିସାବରେ ଚଢ଼ାନ୍ତି। ପୁଣି ଯାଇକି ଯୋଉ ବିଲ ଅଛି ବିଲରେ ବି ଯାଇକି ମାନେ ତାକୁ ପୂଜା କରନ୍ତି।
ଆପଣ ସେ ସେଇ ଧାନକୁ ଆଣିଥାନ୍ତି ନା? ପୂଜା ପରେ ହିଁ ସେଇ ଧାନ କୁ ଆଣିକି ପୂଜା କରିଥାନ୍ତି।
ହଁ। ସେ ଧାନକୁ ମାନେ ଲକ୍ଷ୍ମୀଙ୍କ ସ ଲକ୍ଷ୍ମୀଙ୍କ ଚରଣରେ ଲଗେଇକି ମାନେ ପୂଜା କରନ୍ତି। ସେ ଆଉ କିଛି ଧାନକୁ ମାନେ ତାକୁ ମାନେ ଆମ ପାରମ୍ପରିକ ହିସାବରେ ତାକୁ ଅ କୋଟିକି ମାନେ ସେଥିରେ ଟିକେ ନଡ଼ିଆ ଗୁଡ଼ ସେମିତି ଅଛି ଇଲାଇଚି ଗୋଡ଼ୁ ଉ ଗୁଡ଼ୁମରିଚ ସେଇଟା ଟିକେ ପଡ଼େ ସେମିତି କରିକି ତାକୁ ଧାନକୁ ଭଲ ଭାବରେ ଭାଜିକି।
ତାକୁ ଗୋଟେ ଜିନିଷ ତିଆରି କରନ୍ତି ତାଙ୍କୁ ଆମେ କହୁ ନୂଆଁ। ମାନେ ନୂଆଁ ଧାନକୁ ଗୋଟେ ରେସିପି ଭଳିଆ ଗୋଟେ ବନାହୁଏ। ଆଜ୍ଞା ତ ତାକୁ ଉଁ ଆମେ କହୁ। କୁ ମାନେ ନୂଆ କୁଢ଼ା ବି ବୋଲିକିରି ବି କହିଥାଉ କିମ୍ବା ନୂଆଁ ବି କହିଥାଉ ନୂଆଁ ଚାଉଳ ତ ସେ ନୂଆକୁ ଆଜ୍ଞା। ନୂଆଁ କୁ ଆମେ ଭଗବାନଙ୍କୁ ମାନେ ଭଗବାନ ଲକ୍ଷ୍ମୀ। ଲକ୍ଷ୍ମୀ ନାରାୟଣଙ୍କୁ ସେଇଟା ଭୋଗରେ ଲଗାହୁଏ ଭୋଗ ଲଗେଇ ସାରିବା ପରେ ଘରର ଯେତେ ଲୋକ ଥାଆନ୍ତି ସମସ୍ତଙ୍କୁ ଟିକେ ଟିକେ ଦିଆହୁଏ ମାନେ ଘରର ଯୋଉ ବଡ଼ ଥାଆନ୍ତି ବୃଦ୍ଧ ବ୍ୟକ୍ତି କିମ୍ବା
ସେ ଯେ ଯୋଉ ଘରର ଯିଏ ମୁରବି ଥାନ୍ତି ସେହିଁ ସେଇ ଭୋଗକୁ ବା ଣ୍ଟି ଥାଆନ୍ତି ନା?
ଆଜ୍ଞା। ହଁ ଆଉ ମାନେ ଘରର ଯେତେ ଛୋଟ ଲୋକ ଥାଆନ୍ତି ସମସ୍ତେ ମାନେ ବଡ଼ ଅ ଲୋକଙ୍କୁ ମାନେ ପରିବାରର ବଡ଼ ଲୋକଙ୍କୁ ମୁଣ୍ଡିଆ ମାରିଥାନ୍ତି।
ହଁ।
ଆଉ ମାନେ ଯେତେ ସୁନ୍ଦର ସୁନ୍ଦର ଖାଦ୍ୟ ଗୁଡ଼ାକ। ଅ ହେଇଥାଏ ଆମ ଯୋଉ ନୂଆ।
ତିଆରି ହୁଏ ସେଦିନ ମୁଁ ତ ଆମ ଏପଟେ ବହୁତ ସାରା। ହଁ ଯେମିତି ଦେଖିବେ ଅରୁଆ ଚାଉଳ ତ ହୁଏ ସେ ଦିନ ନା। ଅରୁଆ ଚାଉଳ ହୁଏ ନା ନୂଆ ଚାଉଳ ଯୋଉଟା ଥାଏ ଉଁ ସେଇଟା ହେଇଥାଏ।
ଆମ ନୂଆ ନୂଆ ଯୋଉ। ପନିପରିବା ଗୁଡ଼ା ଆଉ ଛତୁ ବି ନୂଆ ନୂଆ ଆସିଥାଏ ତ ଛତୁ ବି କେତେଟା ଘରରେ। ଛତୁ ତିଆରି କରନ୍ତି ସାରୁ ଭଜା ତିଆରି କରନ୍ତି ମାନେ ବହୁତ।
ପନିପରିବା ଅଛି ସବୁକୁ ସେଇଦିନ ଟିକେ ଟିକେ ତିଆରି କରିବା।
ଆଜ୍ଞା ଖୀରି ପିଠା ମଣ୍ଡା।
ଦିପିଠା ତ ଆଉ ବି ଗୋଟେ ମୁଁ ଶୁଣିଛି ଯେ ଲକ୍ଷ୍ମୀ ଭଗବାନ। ଯୋଉ ପୂଜା କରନ୍ତି ସେଠି ପୂଜା କଲା ସମୟରେ। କଣ ଭୋଗ ଲଗାନ୍ତି ନା ପିଠା ଆଉ ଖିରି ଟା।
ଆଜ୍ଞା ଖିରି।
ସେଟା ଆଗରୁ କିଛି ଥାଏ ଯୋଉ ମଣ୍ଡା। ତିଆରି କରନ୍ତି କିତି। ଆଠଟି ନା ଏଗାରଟା କେତୋଟି ମଣ୍ଡା କୁ ଭୋଗ କରନ୍ତି ତାପରେ ଯାଏ।
ଏଗାର ଏଗାରଟା ଏଗାରଟା ମଣ୍ଡା। ଏଗାରଟା ମଣ୍ଡା ଆଉ ଖିରି କୁ ଯୋଉ ମାନେ ଲଗାନ୍ତି। ଆମ ତ ଇଷ୍ଟ ଦେବୀ ମାନେ ଯୋଉ ଇଷ୍ଟ ଦେବତା ଦେବୀ ଗୁଡ଼ାକ ପାଞ୍ଚ ଜଣ ଅଛନ୍ତି। ତ ପାଞ୍ଚ ପାଞ୍ଚ ଦେବତା ପାଇଁକି ଅଲଗା ଅଲଗା ମାନେ। ପାଞ୍ଚ ପାଞ୍ଚ ନା ଛଅ ଛଅଟା ସେମତି ମାନେ ତାଙ୍କ ପାଇଁ ବାଢ଼ିକି ଭୋଗ ଲଗା ହୁଏ। ପୁଣି ଲକ୍ଷ୍ମୀ ମାଙ୍କ ପାଇଁ ଗୋଟେ। ମାନେ ଏଗାରଟା ତାଙ୍କ ପାଇଁ ଗୋଟେ ମଣ୍ଡା ଛୋଟ ଛୋଟ ଛୋଟ ଛୋଟ ମଣ୍ଡା ତିଆରି କରାହୁଏ ତା ଭିତରେ ମାନେ କ୍ଷୀରର ଯେଉଁ କ୍ଷୀର୍ସା ହୁଏ କ୍ଷୀରକୁ ମାନେ ଟିକିଏ କ୍ଷୀର ଛିଡିଗଲା ପରେ। ପନିର ଭଳିଆ ହେଇଯାଏ ତ ସେ ଜାଗାରେ ସେଠି ଆମେ ମାନେ ହଁ କିଛି ଇଲାଇ ଚି ଟିକେ ଗୋଲମରିଚ ଆଉ ମାନେ ଚିନି। ନହେଲେ ଗୁଡକୁ ଦେଇକି ତାକୁ ଖିର୍ଷା ବନା ହୁଏ ତ ସେ କ୍ଷୀର୍ସାକୁ କଣ କରନ୍ତି ନା ମଣ୍ଡା ଭିତରେ ପୁର ଦିଅନ୍ତି। ଆଉ ସେ ପୁର ସରିଲା ପରେ ତା ଙ୍କୁ ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ପୁରା ଟିକି ଟିକି ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ତାଙ୍କୁ ଟିକେ ଛଣା ହୁଏ ଛଣା ହେଇସାରିଲା ପରେ। ଆ ପୁରା ଗରମ ଗରମ ପୁରା କ୍ଷୀରି ସହିତ ଗୋଟେ ସୁନ୍ଦର କ୍ଷୀରି ହେଇଥିବ କ୍ଷୀରି ସହିତ ଲକ୍ଷ୍ମୀ ମାତାଙ୍କୁ ତାକୁ ଭୋଗ ତାଙ୍କୁ ଭୋଗ ଲଗାହୁଏ। ହ ଆମ ଅଛନ୍ତି ପାଞ୍ଚଟି ଦେବତା ଯେଉ ଆମ ଇଷ୍ଟ ଦେବତା। ତ ସେ ଇଷ୍ଟ ଦେବତାଙ୍କୁ ବି ମଧ୍ୟ ମାନେ ପାଞ୍ଚ ଜାଗାରେ କରାହୁଏ ତାଙ୍କୁ ଚଢ଼ାହୁଏ। ବହୁତ ଭଲ ଲାଗେ ମାନେ ବାହାରେ ଯେତେ ବି ଲୋକ ଘର ଲୋ ଙ୍କ ଘର ମାନେ ମେମ୍ବର ଥାଆନ୍ତି। ସମସ୍ତେ ଘରକୁ ଆସନ୍ତି ସେ ଦିଇ ଦିନ ଯାକ
ହୁଁ ସେଦିନ ଏଇଟା ବି ମୁଁ ଜାଣିଛି ଯେ ସମସ୍ତେ ସମ୍ବଲପୁରୀ ହିଁ ପିନ୍ଧନ୍ତି। ସେଇଟା ଆମ ନୀତିରେ ହିଁ ଅଛି।
ହଁ। ସମ୍ବଲପୁରୀ ତ ଆମର ମାନେ ଆମେ ନିଜେ ତ ଗୋଟେ ମାନେ ପଶ୍ଚିମ ଓଡ଼ିଶା ଲୋକ। ଘରେ ଘରେ ମାନେ ନୂଆଖାଇ ପାଳନ ପାଳିତ ହୁଏ। ତ ସମ୍ବଲପୁରୀ କପଡ଼ା ଆମର ମାନେ ସବୁଠାରୁ ଆମର କଣ କୁହନ୍ତି ନା ଆଁ ଗର୍ବ।
ଗର୍ବ ସମ୍ବଲପୁରୀ ସମ୍ବଲପୁରୀରେ ଗର୍ବ ନା ଗର୍ବିତ ସେଥି ପାଇଁ ହିଁ ସମ୍ବଲପୁରୀ ହିଁ ପିନ୍ଧନ୍ତି ହଁ।
ଲୋକ ସମସ୍ତେ ସମ୍ବଲପୁରୀ ପିନ୍ଧନ୍ତି ମାନେ ଲୋକ ଯେତେ ବି ଗରିବ ଲୋକ ହେଇଥାନ୍ତୁ ନା କାହିଁକି ମାନେ ନୂଆ ଖାଇ ନିଶ୍ଚୟ ପାଳିତ କରିବେ କିଛି ପାଳନ କରୁନକ
ପିନ୍ଧିଥାନ୍ତି ସେମିତି ନୂଆଖାଇରେ ନୂଆ ପୋଷାକ ପିନ୍ଧିଥାନ୍ତି ନା ହଁ।
ହଁ ଆଉ ଗୋଟେ ଦିନ ଆଗରୁ ଗଣେଶ ପୂଜା ଠିକ ଗଣେଶ ପୂଜା ପରେ ହିଁ ମାନେ ନୂଆଖାଇଟା ପଡ଼େ ଆମର ସେମ ଥାଏ ମାନେ ଗଣେଶ ପୂଜା ଯେଉଁ ଦିନ ଥିବ। ତା ପରଦିନ ହିଁ ନୂଆଖାଇ ପଡ଼ିବ। ତ ଗଣେଶ ପୂଜା ଆଗରୁ ହିଁ ମାନେ ଘର କୁ ପୁରା ସଫା କରିକି ଯେତେ ମାନେ କପଡ଼ା ଥିବ କପଡ଼ା ଗୁଡ଼ାକ ଥିବ ପୋଷାକ ଥିବ। ତାକୁ ମାନେ ଧୁଆ ପୋଛା କରିକି ଆଉ ଯୋଉ ଘର ଅଛି ଯେତେ ଛୋଟ ବଡ଼ ମାନେ ରୋଷେଇ ଘରର ଯେତେ ଡବା ଅଛି ସବୁକୁ ଧୋଇଧାଇକି। ଗୋଟେ ଭଲ କରିକି ସ ସଫା କରିକି ବହୁତ ବଢ଼ିଆ ହିସାବରେ ରଖାହୁଏ।
ଏ ସବୁ ତାର
ଆଜ୍ଞା।
ଏଠାରେ କୁହାଯାଏ ସେଟା ନା କି ସୂଚନା ଦେ ହେ ହେ
ମତେ ଆପଣଙ୍କ ସହିତ କଥା ଲାଗିକି ବହୁତ ଭଲ ଲାଗିଲା।
ଧନ୍ୟବାଦ।
ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆପଣଙ୍କ ସହିତ କଥା କଥା ହେଇକି ବହୁତ ଭଲ ଲାଗିଲା, ଆଜ୍ଞା ରହିଲି।